ଆଜ୍ଞା।
ହେଲୋ ହେଲୋ।
ହ୍ୟାଲୋ ଆଜ୍ଞା, ଓଡ଼ିଆରେ କଥା ହବା।
ରଥଯାତ୍ରା ବିଷୟରେ?
ଆଜ୍ଞା।
ହଁ ଆପଣଙ୍କ ପଟରେ କିପରି ରଥଯାତ୍ରା ପାଳନ କରାଯାଏ? ଆପଣ କହିପାରିବେ କିଛି?
ହ
ହ୍ୟାଲୋ।
ବଡ଼ ସହରରେ କି ଛୋଟ ଛୋଟ ସହରରେ
ହ୍ୟାଲୋ।
ଏମନ୍ତି କାମ, ଯେ ହଁ ଏନ୍ତା କଥାବାର୍ତ୍ତା ହେଇକି ଦଶ ମିନିଟ୍ ଯେମ
ଅଧିକା ହଉଚି, ଖାଉଚି କୋଉଚିକି ଏଶୁଣନ୍ତୁ ସାର୍? ଏଟା ବ୍ୟାକଗ୍ରାଉଣ୍ଡ ସବୁ ଗୋଟା
ଯାହା ହେଲେ ବି ଚାଲୁ ଆଉ ଅନ ଅନ୍ ହେଇଯାଏ କଲ୍ ଦଶ ମିନିଟ୍ ଅନ୍ ହେଇଯିବାର ଦଶ ମିନିଟ ପରେ ହେଇଯାଉ, ନହଲେ ସେ ପୁଛେନି। ଠିକ୍ ଅଛ ମିଶି ଯିବା ଗୋଟେ କଦମର ଏ ମିଶେଇବା ଏ କେମନ୍ତି ଆମର ମିଶିଯିବା ତ ସେଇଥିପାଇଁ ଆମେ
ହଁ।
କଥା ହବାକୁ ବାଧ୍ୟ, ହଁ। ହଁ ସେଇଥିପାଇଁ ଆମେ କଥା ହବା, ଆମେ ବାହାର କଥାବର୍ତ୍ତା କରିଆ? ଆପଣ ରଥାଯାତ୍ରା ରେ ନୂଆ ଡ୍ରେସ କିଣନ୍ତି?
ପମ୍ପ କିଣିଲା?
ଆପଣ ହଁ ଆପଣ ରଥଯାତ୍ରାରେ ନୂଆ ଡ୍ରେସ୍ କିଣନ୍ତି? ନା ହୁଏନି ଯେମିତି ଯୋଉ ଡ୍ରେସ ଥାଏ ଘରେ ଭଲ ଭଲଟା ସେଇଟା ପିନ୍ଧିକିରି ଚଳେଇ ଦିଏନ୍ତି।
ହୁଁ ହୁଁ ନାଇଁ ଯେମିତି ପୁରୁଣା ଯଦି ବେଶୀ ଇଏ ହେଇଥିବ ନୂଆ ଟା କିଣିବା ଆଉ। ନହେଲେ ନୂଆଟା ତିଆରି କରିବାକୁ ପଡିବ ସମସ୍ତେ ଯେମିତି କରୁଛନ୍ତି।
ହଁ ଆପଣଙ୍କ ସେପଟେ ଛୋଟ ଛୋଟ ଛୁଆ ମାନଙ୍କୁ ଯୋଉମାନେ ଥାଆନ୍ତି ତାଙ୍କୁ କଣ ରଥ ଛୁଆଁଇବା ପାଇଁ ଆପଣଙ୍କ ପଟେ ନିଅନ୍ତି ଏସବୁ ନୂଆ ଡ୍ରେସ୍ ପିନ୍ଧିକି? ପ୍ରସାଦ ନେଇକି
ହୁଁ ହୁଁ ହୁଁ ଯାଆନ୍ତି ସେଟା ତ ଓଡିଆର ପରମ୍ପରା ସାରେ ଆମ ଓଡିଆ ବାସୀଙ୍କ ପରମ୍ପରା ଛୋଟ ଛୁଆ ହେଲେ ତାଙ୍କୁ ରଥ ଅଛି ଯାଆନ୍ତି ଉପରକୁ ନେଇକି ଭଗବାନଙ୍କ ସେ ଯୋଉ ଅନ୍ନ ପ୍ରସାଦ ପ୍ରସାଦ ବି ଖୁଆନ୍ତି। ମୁଣ୍ଡିଆ ମାରନ୍ତି ହଁ, ଆଶୀର୍ବାଦ ନେଇକି ଆଣନ୍ତି ହଁ।
ଏଇଟା ତ ଆମେ ସବୁ ଆଡେ ହଉଛି, ପୁରୀ ରଥଯାତ୍ରା ବିଷୟରେ କିଛି ଅଧିକା ଜାଣିଛନ୍ତି? କଣ ହୁଏ ସେଇଠି, ଆପଣ ସେଇଠିକି କେବେ ଦେଖିବାକୁ ଯାଇଛନ୍ତି ପୁରୀ ରଥଯାତ୍ରା?
ନାଇଁ ମୁଁ ତ କେ ଏପର୍ଯ୍ୟନ୍ତ ଯାଇନି ହେଲେ ଟିଭିରେ ଦେଖ ଦେଖେ ଯେମିତି ଗହଲି ହୁଏ ସେଇଠି, ଆଉ ଲୋକ ଓଡ଼ି ଶା ଓଡ଼ିଶାରୁ କଣ ଅନ୍ୟ ରାଜ୍ୟ ଗୁଡାକରେ ସାରା ଭାରତରେ ସେ କେହି ଦେଖି ଆସନ୍ତି ବହୁତୁ ଗହଳି ହୁଏ।
ହୁଁ।
ଆଜ୍ଞା ହଁ ହଁ।
ସାରା ପୃଥିବୀର ସବୁ ବହୁତ ବଡ ଲେବ ଆଉ ଏଇଟା ହିଁ ଗୋଟେ ଅଲଗା ଯାତ୍ରା ଯୋଉଠି ଭ ଭଗବାନ-ଆପଣ ଭେଟିବାକୁ ଚାହିଁବେ। ତାଙ୍କ ମନ୍ଦିର କୁ ଯିବା ପଡେ କିନ୍ତୁ ଏଇଟା ହିଁ ଜଗ ଜଗନ୍ନାଥ ହିଁ ଗୋଟେ ଭଗବାନ ଯେ ମନ୍ଦିରରୁ ବାହାରକୁ ଆସିକି ଭକ୍ତକୁ ଭେଟନ୍ତି।
ସେଇ ଯୋଉ ବାହାରକୁ ଆସନ୍ତି ସେଇଟାକୁ ବଡ ଦାଣ୍ଡ କୁହାଯାଏ। ସେଇ ବଡ଼ ଦାଣ୍ଡରେ ପ୍ରଭୁ ଯୋଉ କାଲିଆ ସୁଭଦ୍ରା ଆଉ ହଁ ଭଲଭଦ୍ର।
ହୁଁ।
ଉଁ ତିନିଟା ଯାକ ରଥ ହୁଏ ସେଥିରେ ଭଗବାନକୁ ଦର୍ଶନ କରନ୍ତି। ଭକ୍ତ ଯେତେ ଅଛନ୍ତି ହୁଁ ହୁଁ
କହନା କହ ବହୁତ ବାହାର ଲୋକ ଆସନ୍ତି ଏତେ ବାହାରୁ ବାହାରୁ ସବୁ ଦେଶର ଲୋକ ଆସନ୍ତି ଇଂଲଣ୍ଡ ର ହେଲା ଆମେରିକା ର ହେଲା, ଅଷ୍ଟ୍ରେଲିଆ ର ହେଲା ଭାରତର ସବୁ ରାଜ୍ୟରୁ ଆସିଛନ୍ତି କାହିଁ ଉତ୍ତର ଆନ୍ଧ୍ରପ୍ରଦେଶ ବହୁତ ଦୂର ଦୂର ହେଲେ ବି ତା-ସେ କିଛି ସେ ବହୁତ ଭକ୍ତ ସେଇଠି ପହଞ୍ଚନ୍ତି। ସବୁ ଗାଁ ରୁ ହେଲା ସେ ଯାଆନ୍ତି। ଆଉ କିଛି ଲୋକ ତ ସେଇଠି ଯାଇକିରି ଏ କୀର୍ତ୍ତନ କରନ୍ତି। ଭକ୍ତି ରେ ବହୁତୁ ନାଚେ। ନାଚ ତାଙ୍କ ଜଗନ୍ନାଥଙ୍କ ରୂପ ହେଇକିରି ଯାଆନ୍ତି ସେଇଠି।
ହୁଁ ମୁଁ କଣ ଶୁଣିଥିଲି ଉଁ ସବୁ ବର୍ଷ କଣ ସେଇ ଯୋଉ ରଥ ତିଆରି କରନ୍ତି ସେଟା ନୂଆ କା ଠରେ ନେଇକି କରନ୍ତି। ସେଇ ପୁରୁଣା କାଠରେ ହୁଏନି ପୁଣି ଉମ ବର୍ଷକୁ ଥରେ ନୂଆ ରଥ ତିଆରି କରାଯାଏ।
ହଁ ସବୁ ବର୍ଷ ରଥ ତିଆରି ହୁଏ। ସବୁ ବର୍ଷ ଆଉ ଏଇ ବର୍ଷ କାଠ ଟା ବହୁ ବହୁ ବହୁତ କାଠ ସୋନପୁର ଜଙ୍ଗଲରୁ ଯାଇଛି। ଆମ ସେ ସୋନପୁର ଜଙ୍ଗଲରୁ ବହୁତ କାଠ ଏ ବର୍ଷ ଯାଇଛି ଆଉ ସବୁ ବର୍ଷ କାଠ ବି ଯାଏ କିନ୍ତୁ ଏବ ବର୍ଷ କିଛି ଅଧିକ ମାତ୍ରାରେ ଯାଇଛି ଆଉ ସେଇଟା ସବୁ ବର୍ଷ ହ ରଥ ତିଆରି କରାଯାଏ ଆଉ ନବ କଳବରରେ ମା-ଏ ଭଜନ ତାଙ୍କର ବିଗ୍ରହ ଚେ- ବଦଳାଏ।
ହୁଁ ହୁଁ ସେ ନବ କଲେ ବର୍ଷ ସେଟା କଣ ବାର ବର୍ଷରେ ଥରେ ହୁଏ କି?
ହୁଁ ସେଇଟା ବାର ବର୍ଷରେ ଥରେ ହୁଏ। ଆଉ ସେଇ ସେଇଠି ତି-ନି ଭଗବାନଙ୍କ ତିନି ଭଗବାନଙ୍କର ତାଙ୍କର ବିଗ୍ରହ ବଦଳା ଯାଏ ଆଉ ହୃତ୍ପିଣ୍ଡ ଏକ୍ସ ଜଗନ ସେ ଭଗବାନଙ୍କ ଯୋଉ ପିଣ୍ଡ ଟା ସେଇ ମୂର୍ତ୍ତିରୁ ଏଇ ମୂର୍ତ୍ତି କୁ ବଦଳାଯାଏ। ସେଇଟା ବହୁତ କଳା ଏ-ସେଇଟା-ଅ ବହୁତ ତରମି ଏଇ ଘର ହିସାବରେ ତାହାକୁ କରାଯାଏ, ତାକୁ ବହୁ ପ୍ରୋଟେକ୍ସନ୍ ରେ କରାଯାଏ ସେଦିନ ଯୋଉ ଦିନ ହୁଏ ସେଦିନ ପୁରୀ ସାରା ସବୁ ରାତି ସମୟରେ ସେଇ ଏ ଏଇ ନୀତି ଟା କରାଯାଏ, ଆଉ ସେ ନୀତି କରିବା ସମୟରେ ପୁରୀର ସବୁ ଲାଇନ୍ କାଟି ଦିଅନ୍ତି, ପୁରା ପୁରୀ ସହର ଅନ୍ଧାର ହେଇଯାଏ। ଆଉ ସେ ଅ- ଅନ୍ଧାର ହେ-ହେଇ ହେଇକି ରହେ ସେ ଦି- ରାତି ସାରା ପୁରା ଅନ୍ଧାର ରହେ। ଆଉ ସେ ଅନ୍ଧାର ଭିତରେ ହିଁ ସବୁ ନିତୀ ସେ ବିଗ୍ରହ ସେ ପୁରୁଣା ବି ଗ୍ରହରୁ ନୂଆ ପିଣ୍ଡଟା ଅଣା ଯାଏ। ତା ବହୁତ ଲୋକଙ୍କ କହିବା କଥା ସେଇଟା ହଉଛି କୃଷ୍ଣ ଭମୁଙ୍କର ନାଭି। ତା ଉପରେ ବହୁତ ଇଅ ନିଜର ଲୋକ ବହୁତ କଥା କହିଛନ୍ତି। କିଏ ନାଭି କହେ କିଏ ତାଙ୍କର ହୃଦୟ କହେ। ଏ ବହୁତ ଲୋକ ବହୁତ କଥା କହିଛନ୍ତି। କିଏ ତାଙ୍କ ବହୁତୁ ଅ, ବିଦ୍ୱାନ ଲୋକ ତାଙ୍କର ହୃଦୟ ବି କହନ୍ତି। ଆଉ କିଛି ବିଦ୍ୱାନ ଲୋକ ତାଙ୍କର ନାଭି ବି କହନ୍ତି। କିନ୍ତୁ ଆମର ଏପଟେ ବହୁତ ଲୋକ ତାଙ୍କ ନା
ମୁଁ ଏ ବିଷୟରେ ଟିକେ ଜାଣିିନଥିଲି। ସାର୍ ଆପଣ ଯେହେତୁ ଏତେ କଥା ଜଣାଇଲେ ବହୁତ ବହୁତ ଧନ୍ୟବାଦ।
ହଁ।
ଏଇଟା ନୂଆ ଜିନିଷଟା ଜାଣିିଲି ହଁ।
ହଁ ଆମେ ଏମିତି କଥା ଆମେ ଏଇ ଖାଲି ଇ-ଯ- ନହେଲେ ଆଉ ଏ ଅଲଗା ବିଷୟରେ ବି କଥା ହେଇପାରିବା। ଯେମିତି ଆମ ଏପ ଏପଟେ ଇ-ଘର ବନା ରେ
ହୁଁ, ପୁରୀ ଓ ପୁରୀ ପୁରୀରେ ଆପଣ ଯାଇଛନ୍ତି କେତେଥର ଯାଇଛନ୍ତି?
ହଁ ମୁଁ ପୁରୀ ଭୁବନେଶ୍ଵରରେ ଥିଲା, ଏଇ ଭୁବନେଶ୍ଵରରେ ରହି ଉ, ଯୋଉ ରହି ଯାଉଥିଲି କିଛି ବର୍ଷ ତ ମୁଁ ବହୁତ ଥର ଯାଇଛି ପୁରୀ। ଏ କହିପାରିବିନି କେତେଥର ଯାଇଚି, ଦଶ ଥର ହଉଚି, ତିରିଶ ଥର ହଉଚୁ ହେ କେତ୍ ବହୁତ ଏ ମୁଁ ପୁରୀ ରଥଯାତ୍ରା ସମୟରେ ମୁଁ କେବେ ବି ଯାଇନି।
ଓ ରଥଯାତ୍ରା ସମୟରେ ଯାଇନି ନହିନେ ବାକି ସମୟରେ ଯାଇଚନ୍ତି।
ହଁ ବାକି ମୁଁ ବହୁତ ତର ଯାଇଚି, ଯାଇକି ଏ ପୁରୀ ମନ୍ଦିରରେ ରହି ସିଏ ବହୁତ ବଢିଆ ପରିବେଶ ପୁରୀ ମନ୍ଦିରଟେ ଗୋଟେ ଭଲ ଲାଗ
ଭଲ ଲାଗେ ସେଟି ସ ସେ ପାଖରେ କଣ ସମୁଦ୍ର କୂଲ ଅଛି ସେଇଠି ଦେଖିଛନ୍ତି କି?
ହଁ ସମୁଦ୍ର, ହଁ ସମୁଦ୍ର କୂଳ ବି ବହୁତ ବଢିଆ, ସମୁଦ୍ର କୂଳରେ ଯିବେ ଏ ବୁଲିବେ ଆସିବେ। ସେଇଠି ଖାଇବେ, ଖାଇବା ବି ବହୁତ ସୁନ୍ଦର ସୁନ୍ଦର ଏ ଖାଇବା ମିଲେ। ଓ ମିଠା ର ବହୁତ ସେଇଠି ପ୍ରଚଳଣ ଅଛି। ଯେଟା ଆପଣ ଖାଇପାରିବେ।
ରୁହ ରୁହ ରୁ- ମୁଁ ସେ ଟେଲ ଟେଲିଭିଜନ ରେ ଦେଖିଛି କି ଉଁ, ଏଇ ଯେ ପୁରୀ ରଥଯାତ୍ରା ଯେ ବହୁତ ଭିଡ ଗହଲି ହାଁ। ମୁଁ ସେଠି ଭାବେ ଏଇ ଦିନ ଗଏ ଉଁ, ଉଥ ରଥଯାତ୍ରା ଦିନ ଯୋଉଟା ହୁଏ ସେ ପୁରୀକୁ ଗଲେ ଦେଖିବା ପାଇଁ ପ୍ରଭୁ ଦର୍ଶନ ନା ଭଲ ନା ବାକି ସମୟରେ ଗଲେ ଠିକ୍ ହବ। ଫ୍ରି ସେ ଯମା ଦେଖିପାରିବା।
ନାଇଁ ଭଗବାନଙ୍କୁ ଦେଖିବା ପାଇଁ ତ ବାକି ସେଇ ଦିନରେ ତ ବେଶୀ ଭଲ କିନ୍ତୁ ପୁରୀରେ ରଥଯାତ୍ରା ସମୟରେ ଯୋଉ ତମ ତାର ଏ ସବୁ ସମୟ ଯେ ଏ ଯେ ଜାଗାକୁ ଯିବାର ଗୋଟେ ସମୟ ଅଛି। ସେଇ ଯୋଉ ରଥଯାତ୍ରା ସମୟରେ ଯୋଉ ଭକ୍ତ ମାନେ ଥାଆନ୍ତି ଭଗବାନ ନାହିଁ ତମ ଭକ୍ତ ଭକ୍ତ ଦେଖିକି ଖୁସି ହେଇପାରିବ। ଆଉ ବାକି ସମୟରେ କଣ ନର୍ମାଲ ଲୋ କୋୟାନ୍ତି ଆଉ ଭଗବାନ କୁ ହିଁ ଦେ ଦେଖି ପାରନ୍ତି କିନ୍ତୁ ଏଇଠି ଏଇଠି ଭଗବାନଙ୍କଠୁ ଭକ୍ତ ବେଶୀ। ଆଉ ଭକ୍ତ ମାନେ ସବୁ ଅ ଭକ୍ତଙ୍କୁ ଦେଖି ବିି ଅବଳ ଖୁସି ରହିବେ କିନ୍ତୁ ସେତିକି ସେଇଥିପାଇଁ ରଥଯାତ୍ରାରେ ଦେଖିନି ଭ ଭକ୍ତ ଭଗବାନ ତ ଦିଶିବେ ହିଁ ଦୂରରୁ ଦିଶିବେ ନହେଲେ ପାଖରୁ ଦିଶିବେ। ବେଶୀ ଦେଖିବେ କେବେ? ସେ ସବୁ ସବୁ ପ୍ରତ୍ୟେକ ମଣିଷ ଦେଖିବ କିନ୍ତୁ ଏଇଠି ଏବେ ଯୋଉ ଭକ୍ କ୍ତ ଦେଖିବାକୁ ମିଳିବେ ସେଇଟା ହିଁ ଗୋଟେ । ସେଇଟା ଗୋଟେ ଅଲଗା ପ୍ରକାରର। ବାକି ସବୁ ଆପଣ ସେତିକି ଭକ୍ତ ଦେଖିପାରିବେ। ସେଇଟା ଗୋଟେ ଅଲଗା ପ୍ରକାର। ଆପଣଙ୍କୁ ଖୁସି ଦବ। ସେ ଭକ୍ତ ମାନଙ୍କୁ ଦେଖିକି ଭକ୍ ଭକ୍ତ ମାନଙ୍କ ଭକ୍ତି ଦେଖିକିରି
ହୁଁ ଠିକ୍ କହୁଛନ୍ତି। ହଁ ଭଗବାନଙ୍କ ଯେଉଁ ଦିନ ଦର୍ଶନ କରିବା ପାଇଁ ଭଗବାନ ସେ ପ୍ରଭୁ ବଡ ଦାଣ୍ଡକୁ ଆସୁଚନ୍ତି ହଁ ସେଇ ଦିନଗର ବାଲା। ତାର ଅଲଗା ମଜା ତାର ଅଲଗା ଆନନ୍ଦ ଦେଖିବା ପାଇଁ ଲୋକଙ୍କ ଗହଲି ହଁ ମୁଁ ଭାବୁଚି ମୁଁ ଯେବେଲେ ଟିଭିରେ ଦେଖେ ଏତେ ଲୋକ ଦେଖିକି ମୁଁ ଡୋରିଯାଏଁ। କି କଣ ଏତିକି ଲୋକ ସେଠି ଯିବା ଖାଇବା ପିଇବା ଆସିବା ସୁବିଧା ଟ୍ରେନ ଫ୍ରେ ଇଏ ସବୁ ଦେଖିକି ମତେ ଟିକେ ଇଏ ଇଏ ଲାଗେ। ତ ଉଁ ମୁଁ ଭାବେ କେବେ କେବେ ଯିବି ବୋଲିକି ପୁଣି ଏଇଥର ଦେଖିବା। ଭଗବାନ ଯଦି ଡାକିବେ ଦର୍ଶନ ପାଇଁ ଯିବା ଟିକେ ପୁରୀ ଫୁରୀ ଆଡୁ ବୁଲିବା ଆପଣଙ୍କ ଠାରୁ ବି ତ ଯୋଉଁ ଭଗବାନଙ୍କ କଥା ଶୁଣିଲେ ଟିକେ ଏବେ ବି ମନ ଇଚ୍ଛା ହେଲାଣି ଯିବା ପାଇଁ।
ଟିକେ ବଢିଗଲା ଆଉ ଟିକେ ଇଚ୍ଛା ବି ବେଶୀ ହବ ଯେତେ ଆମେ ରେ ଆଲୋଚନା କରିବା ଯେତେ ଜାଣିବା ଆମର ସେ ପ୍ରତି ଏତେ ଆଗ୍ରହ ବଢି ଚାଲେ। ଆଉ ଆଗ୍ରହ ବଢିଲେ ହିଁ ସେ କାର୍ଯ୍ୟଟା କରିବାକୁ ଇଚ୍ଛା ହୁଏ। ଆଉ ଇଚ୍ଛା ଶ ଆହୁରି ବଢିବ।
ହୁଁ ହୁଁ।
ହୋଉ ତାହେଲେ ଆପଣଙ୍କ କଥା ହେଇ ହେଇ ବହୁତ ଭଲ ଭଲ ଲାଗିଲା ବହୁତ କିଛି ଶିଖିବାକୁ ମିଳିଲା ଧନ୍ୟବାଦ ସାର୍।
ହଁ ଥ୍ୟାଙ୍କୟୁ ସାର୍ ବହୁତ ବହୁତ ଧନ୍ୟବାଦ ଆଜ୍ଞା ସାର୍।